ଆଉ ସୁଦ୍ଧାନ୍ତ ଭାଇ କଁ କରୁଛି?
କଁ କରୁଛନ୍ତି ଆପଣ?
ମୁଁ ମଧ୍ୟ ଏବଂ ଗଡ଼ପଡ଼ ହଉଥିଲି। କାମରୁ ଆସିଲି ଏବଂ ଗଡ଼ପଡ଼ କରୁଚି ଆଉ ଏବେ ଖାଇବି। ତମେ କଣ କରୁଥିଲ?
କଣ ଖାଇଲେ?
ହଁ ଆଜି ଖାଇଲି ଖାଇନି ଏବେ ଖାଇବି ତ ଭାତ ଡାଲି ଏବଂ ଭେଣ୍ଡି ଭଜା ହେଇଛି ଠିକ୍ ଅଛି। ଭେଣ୍ଡି ଭଜା ହେଇଛି ଭେଣ୍ଡି ଭଜା ଟିକେ ଖାଇବା ଆଉ। ଆଉ ତମେ ଆଜି କଣ ଖାଇଲେ?
ଆପଣ କେବେ ଓଡ଼ିଆ କଲ୍ ଚର୍ ର ପିଠା ପଣା ଖାଇଛନ୍ତି?
ନାଇଁ ଓଡ଼ିଆ ବଜାର୍ ର ପିଠା ପଠା ପିଠା ପଣା ମୁଁ ତ ପ୍ରାୟ ବମ୍ବେ ବିଦେଶୀରେ ହିଁ ଥିଲି, ବମ୍ବେରେ ଥିଲି। ତ ପିଠା ପଣା ବିଷୟରେ ମତେ କିଛି ଜଣା ନାହିଁ। ତମେ କହୁନ କଣ କଣ ପିଠା ପଣା ହୁଏ ହେଇଟି।
ପୋଡ଼ପିଠା ଜାଣିଛନ୍ତି? ପୋଡ଼ପିଠା ଆମର ଦେଶୀ
ପୋଡ଼ପିଟା ହଁ ଶୁଣିଛି, ହଁ ଶୁଣିଛି ପୋଡ଼ ଗୋଟେ ବିଷୟରେ ଶୁଣିଛି।
କେମିତି ବନାଯାଏ ଜାଣିଛନ୍ତି?
କହୁନ?
ହଁ, ଚ ଶୁଣନ୍ତୁ। ଏହା ଓଡ଼ିଶାର, ଆମ ଓଡିଶାର ସବୁଠାରୁ ପ୍ରିୟ ଖାଦ୍ୟ ହେଲା, ଆମର ବିଶେଷ ପୋଡ଼ପିଠା ସବୁ କୁହନ୍ତି ଆକୁ
ଅ ହଁ, ହଁ, ହଁ ଭାଇ।
ଏବଂ ଗୁଡ଼ କୁ ମିଶାଇ କୁ ଧିମା ନିଆଁରେ ପୋଡ଼ିଲେ ଏହା ପ୍ରସ୍ତୁତ କରେ। ତାକୁ ମହାପ୍ରଭୁଙ୍କର ଫେମସ୍ ଜାଣିଛନ୍ତି?
ପ୍ରାୟ ମାହାପ୍ରଭୁଙ୍କର ତ ପ୍ରେମସ୍ ଫେମସ୍ ଉଁ ପ୍ରସାଦ ତ ହୋଉଛି, ଅଭଢ଼ା।
ଆଉ ଗୋଟେ ଆମର ଅଛି, ଆରିସା ପିଠା।
ଆଡ଼ିସା ପିଠା, ଆଚ୍ଛା।
ଜାଣିଛନ୍ତି? ଆ ଆମର ଯେମିତି ବାହାଘର ମାଙ୍ଗଳିକ ରାଜ୍ୟରେ ଭାର ପଠାଇବା ପ ମାଇଁ ଏଇଥ୍ ଆ ଏଇ ଜିନିଷଟି ତିଆରି କରାଯାଇଥାଏ। ଚାଉଳ କିଲେ ଏବଂ ଗୁଡ଼ କିମ୍ବା ଚିନି ଯାହାହେଲେ ବି ଚଳିବ ଏଥିରେ ମିକ୍ସ କଲେ। ଆଉ ଇଆ ଉପରେ ଟିକେ ଟିକେ ରାଶି ଲଗେଇକି ତେଲରେ ଛଣା ବି ଯାଇଥାଏ। ଏହା ବି ନଷ୍ଟ ହେଇନଥାଏ ଅନେ ଦିନ ପର୍ଯ୍ୟନ୍ତ ବି ରହିଥାଏ, ଲାଷ୍ଟିଂ କରିଥାଏ। ଆଉ ଆମର ମଣ୍ଡା ପିଠା ଜାଣିଛନ୍ତି? ମଣ୍ଡା ପିଠା।
ମଣ୍ଡାପିଠା ଖାଇଛି କିନ୍ତୁ, ମଣ୍ଡାପିଠା ର ରେସିପି ମଧ୍ୟ ମୁଁ ଜାଣିନି। ତମେ କହୁନ, କେମିତି କଣ ବନା ହୁଏ।
କିଛି ଅସୁବିଧା ନାହିଁ, ଆମର କୁମାର ପୂର୍ଣ୍ଣିମା କିମ୍ବା ମାଣବସା ଓଡ଼ିଆ କଲ୍ ଚର୍ ଆମର ଗୁରୁବାରର ଦେବି ତରେ ଆମର ମଣ୍ଡା ପିଠାରେ ତିଆରି ହୋଇଥାଏ। ଆଉ ଚାଉଳ ଚୁନା କୁ ସି ଯାଇକି ତା ଭିତରେ, ଆମର ସବୁ ମାନେ ଭିତରେ ସବୁ ନଡିଆ, ଗୁଡ, ଗୋଲମରିଚ ଗୁଣ୍ଡ ତାକୁ ପୂୁର ଦେଇକି ଗୋ ଗୋଲ କରିକି ସେକା ଯାଇଥାଏ।
ହଁ, ହଁ।
ଆହୁରି ଆମର ଅଛି ଚକୁଳି ପିଠା। ଚକୁଳି ପିଠା ତ ଜାଣିଥିବେ ଫେମସ ପିଠା।
ଆଉ ଭାଇ ଚକୁଲି ପିଠା ତ ଦୋସା ତ ଚକୁଲି ପିଠା ନା।
ବାସ। ଆମର ବିରିି ବିରି ବାଟିକି ଚାଉଳ ଫାଉଳ ସେଇଥିରେ ପ ତାକୁ ବାଟି ସାରିକି ଆମର ନଡିଆ ଦେଇକିରି କରିହବ କିମ୍ବା ଅଲଗା ସେଇ ଦୋସା ଟାଇପ ର ବି ବୁଲେଇକି କରିହବ। ହବ।
ଆଚ୍ଛା, ଆଚ୍ଛା ଭାଇ ତମେ ତ ବହୁତ ରୋଷେଇ ବିଷୟରେ ଜାଣିଛ।
ତରକାରୀ ହେରିକା କିଛି କରି ହବ। ସେଥିରେ ଲଗେଇ ଖାଇ ହବ କିମ୍ବା ଅଲଗା କିଛି ବୁଟ ଡାଲି ତରକାର, ଡାଲମା
କିମ୍ୱା, କିମ୍ବା ଚଟଣି କଲେ ମଧ୍ୟ ହବ।
ହଁ, ହଁ କିମ୍ବା ନଡିଆ ଚଟଣି କଲେ ବି ହବ।
ହଁ ଠିକ, ଠିକ, ଠିକ କହିଲ ଭାଇ।
ଏଣ୍ଡୁରିପିଠା ଗୋଟେ ଥାଏ।
ଇଟିଲିନା,
ହଁ ସେଇ ଇଟିଲିି ପିଠାକୁ ଏଣ୍ଡୁରିପିଠା କହନ୍ତି। ହଁ ଚିତଉଲାଗି ଅମାବାସ୍ୟା କିମ୍ବା ସ୍ବତନ୍ତ୍ର ଭାବେ। ଅଲଗା କିଛି ମାନେ କାର୍ଯ୍ୟକମ ଇଏରେ ଆମର ତିଆରି ହେଇଥାଏ ଏଟା ମାଣବସା ହେଲାକି। ଅଲଗା ପର୍ବବାଣି ହେଲା ବଡ ବଡିଆ ହେଲା ଦୀପାବଳି ହେଲା ସେଇ ମାନଙ୍କରେ ଆମର ତିଆରି ହେଇଥାନ୍ତା।
ଆଚ୍ଛା ଆଚ୍ଛା ଦେଲ ଭାଇ
ହଁ।
ତମର ଟିକିଏ ଯେହେତୁ ବହୁତ ରୋଷେଇ ବିଷୟରେ ଜଣା
ଗଇଁଠାପିଠା ଜାଣିଛନ୍ତି ଗୋଟେ
ଗଇଁଠାପିଠା ନାଁ ପିଠା ବିଷୟରେ ଜାଣିନି
ହୁଁ ସେ ଗଇଠାପିଠା ଆମର ବହୁତ ସେଇଟାବି ଗୋଟେ ଆମର ଓଡିଆ ପରମ୍ପରା ଗୋଟେ ଫେମସଖାଦ୍ୟ।
ଆଚ୍ଛା ଆଚ୍ଛା ଗଇଁଠା ହଁ ଭାଇ କୁହ।
ହୁଁ ଆମର ଚାଉଳ ଚୁନାକୁ ଆମର ବାଟିକି ସିଝେଇକି ଛୋଟ ଛୋଟ ଗୋଲ ଆକାର କରିକି ଓ ହୋ ଅଳେଇଚ ଆଉ ଗରମ କ୍ଷୀରରେ ଫୁଟେଇ ତାକୁ ପ୍ରସ୍ତୁତ କରାଯାଏ।
ଆଚ୍ଛା ଆଚ୍ଛା ଭାଇ ତ କଥାରୁ ଲାଗୁଛି ବହୁତ ଷ୍ଟ୍ରଙ୍ଗ ଜିନିଷ ହେଇଥିବ ବୋଧେ ଆଶା କରୁଛି କେମିତି ଲାଗୁଛି
ଓଡିଶା ବିଷୟରେ କିଛି କୁହନ୍ତୁ ଜାଣିଛନ୍ତିକି?
ଓଡିଶା ବିଷୟରେ କଣ ଯାଉଛକି ଓଡିଶାତ ହଉଛି ଜିଲ୍ଲାର ସାରା ଓଡିଶାର ପ୍ରସିଦ୍ଧ ଜିନିଷ ମାନଙ୍କ ହଉଛି ପଖାଳ ଭାତ। ଏବଂ ଆଉଗୋଟେ ପ୍ରସିଦ୍ଧ ଧାମ ହଉଛି ମ ପୁରୀ ମନ୍ଦିର।
ହଁ ଟିକେ ଭଲରେ
କୋଣାର୍କ ମନ୍ଦିର। କୋଣାର୍କ ମନ୍ଦିର ପୁ ପୁରରୀ ମନ୍ଦିର ଲିଙ୍ଗରାଜ ମନ୍ଦିର।
ହୁଁ -ହୁଁ -ହଁ।
ଓଡିଶା ରହୁଛନ୍ତି ପ୍ରସିଦ୍ଧ ମନ୍ଦିର।
ଆମର ସୂ କୋଣାର୍କ ସୂର୍ଯ୍ୟମନ୍ଦିର କେବେ ଯାଇଛନ୍ତି?
ନା କୋଣାର୍କ ସୂର୍ଯ୍ୟମନ୍ଦିର ଗୋଟେ ଥରରୁ ଦିଥର ହିଁ ଯାଇଥିବ ବହୁତ ଯାଇନି
ଆଁ ଆଉ ଆମର ବେଶ ମାନେ ଐତିହ୍ୟ ସ୍ଥଳ କହିଲେବି ଯେହେତୁ କିଛି ଇଏ ହବନି ତାକୁ ବିଚିତ୍ର ତଳ କୁହାଯାଏ। ଆମର କୋଣାର୍କ ମନ୍ଦିରକୁ
ତମେ ଚିଲିକା ଲେକ୍ ବିଷୟରେ ଜାଣିଛ?
ଚିଲିକା।
ହଁ।
ଚିଲିକା ବହୁତ ପ୍ର- ପ୍ର ପ୍ରସିଦ୍ଧ ଆମର ଚିଲିକା ଆମର ପକ୍ଷୀ ବିହାର ଅଛି। ଚିଲିକାର ଆମର ଚିଲିକା ଜାଣିଛନ୍ତି ଏସିଆର ସବୁଠୁ ବଡ ଏବଂ ବିଶ୍ୱର ଦ୍ଵିତୀୟ ବଡ ଦ ଚିଲିକା ହେଲା ଲୁଣି ପାଣି ହ୍ରଦ।
ହଁ ଠିକ୍ ଠିକ୍।
ଏଠି ଆମର ଥିବା ଜାଣିଛନ୍ତି? ଇରାବତୀ ଡଲଫିିନ ରୁହେ ଏବଂ ଶୀତ ଦିନେ ଆସୁଥିବା ବହୁତ ଦେଶୀ ବି- ଦେଶୀ ପକ୍ଷୀ ମାନେ ହିନ୍ଦୁ ଏଠାରେ ରହନ୍ତି ଦେଖିବାକୁ ମିଳେ। ଚିଲିକା ଭିତରେ ଥିବା ଆମର କାଳିଜାଇ ମନ୍ଦିର ଜାଣିଛନ୍ତି?
କାଳିଜାଇ ମନ୍ଦିର ହଁ ବହୁତ ଥର ଯାଇଛି ମୁଁ କାଳିଜାଇ ମନ୍ଦିର।
ବହୁତ ଦର୍ଶନୀୟ ସ୍ଥାନ ସେଇଟା ଏବଂ ସେଇ ପାଖରେ ଆମର ଆମ ଅଛି ଆମର ଯୋଉ ହୁଁ ଗୋଟେ ଅଛି ଗୋଟେ ବଣ ଟାଇପ ର ଅଛି ସେ ଲାଗିକି ସେ ମନ୍ଦିରକୁ। ବହୁତ ମୟୂର ପକ୍ଷୀ ପକ୍ଷୀ ସବୁ ଅଛନ୍ତି।
ହ ହଁ ହଁ।
ହୁଁ ଆହୁରି ଆମର ଅଛି ସେ ଶିମିଳିପାଳ ଆମର ଜାତୀୟ ଉଦ୍ୟାନ ଅଛି।
ଆଚ୍ଛା। ମା ଆଛା ଭାଇ ଜିନିଷ ଗୁଡାଏ ତ ମୁଁ ଏତେ ବୁଲିନି କିନ୍ତୁ ଯଦି ମୁଁ ତାମ ଥିଲେ ଯିବି। ତାହେଲେ ମୁଁ ଆଶା କରୁଛି ତମ ମତେ ସବୁ ଜିନିଷ ବୁଲେଇବାକୁ ନବ?
ହଁ ଆମର ଜାଣିଛନ୍ତି ଆମର ଭିତରକନିକା ଯେମିତି ଆମର କେନ୍ଦ୍ରାପଡା ଜିଲ୍ଲାରେ ଅ ଛି ଭିତରେ ଆମର ଅଛି ହେନ୍ତାଳ ଅଛି ଏବଂ ବିଶାଳ ବଉଳା କୁମ୍ମାରୀ କୁମ୍ଭୀର ଆମର ଅଛି ବଉଳା କୁମ୍ଭୀର।
ହ ହ ହଁ।
ଆର ପ୍ରାକୃତିକ ମାନେ ଏକ ସ୍ଵର୍ଗ ସଦୃଶ୍ୟ ହ ଟାଇପ ଗଟେ ଭିତରେ
କାନନ ମଧ୍ୟ ଅଛି ନା?
ଆଉ ଆପଣ ତ ସମ୍ଭ ସମ୍ବଲପୁର ଯାଇଛନ୍ତି କେବେ?
ସମ୍ବଲପୁର ଯାଇଛି ନିଜ କାମ ପାଇଁ ବହୁତ ଥର ଯାଇଛି। କିନ୍ତୁ ବୁଲାବୁଲି କରିବାକୁ ସମ୍ବଲପୁର କେବେ ଏମିତି ଯାଇନି।
ହୁଁ ଆମ ସମ୍ବଲପୁର ଆମେ ଜାଣିଛନ୍ତି ବିଶ୍ଵର ସବୁଠା ଦୀର୍ଘତମ ମାଟି ବନ୍ଧ ଏଇଟା ମାନେ ହୀରା କୁନ୍ଧୁ ବନ୍ଧ ଅଛି। ସମ୍ବଲପୁରରେ ଗୋଟେ ମାନେ ପ୍ରଥମ ମାନେ ମାଟି ବନ୍ଧ ସେଇଟା ହ-
ଓ ହୋ ହୋ। ହଁ ମୁଁ ପଢିଥିଲି ପ୍ରାୟ କିନ୍ତୁ ମୋର ଏବେ ଟିକେ ତମେ କହିଲାଠୁ ମନେ ପଡୁଛି।
ଆ ମା ଆମର ଅଛନ୍ତି ସମ୍ବଲେଶ୍ଵରୀ ମନ୍ଦିର ଅଛି ସମ୍ବଲେଶ୍ଵରୀଙ୍କ ମନ୍ଦିର। ସମ୍ବଲପୁରରେ ହଁ। ଆଉ ଶବନା ଏବଂ ଆହୁରି ଗୋଟେ ହୁମାର ବକ୍ର ମନ୍ଦିର ଅଛି।
ହଁ! ଠିକ୍ ଠିକ୍--କ ଠି
ଆଉ କୋରାପୁଟ୍ ଯୋଗୁ କୋରାପୁଟ୍ କେବେ ଯାଇଛନ୍ତି? କୋରାପୁଟ୍, କୋରା
କୋରାପୁଟୁ ନାଇଁ କୋରାପୁଟୁ ଯାଏନି।
ସେ ବିଷୟରେ କିଛି ଜାଣିଛନ୍ତି? କୋରାପୁଟ୍ ବିଷୟରେ ମୁଁ! ଜାଣିଚି ଆପଣଙ୍କୁ କହୁଛି ଶୁଣନ୍ତୁ।
ହଁ! କୁହନ୍ତୁ।
ଆମର କୋରାପୁଟ୍ ରେ ଆମର ଆମର ଅଛି, କୋରାପୁଟ୍ ଟା ଆମର ଓଡିଶାର
ହଁ ହଁ!
ଅଅ ପାର୍ବତ୍ୟ ସୌନ୍ଦର୍ଯ୍ୟ ମାନେ ଯେମ୍ତି ଜନଜାତି। ସଂସ୍କୃତି ପାଇଁ ପ୍ରସିଦ୍ଧ। ସାଂସ୍କୃତିକ
ଆଚ୍ଛା!
ପର୍ବତ ସ ଗିରିଶୃଙ୍ଗ ଏଠି ଦେଖିବା କୁ ମିଳେ। ଯେମ୍ତି ଦେଓମାଳୀ, ଯାହାକୁ ଆମ ଓଡ଼ିଶାର କାଶ୍ମୀର ମଧ୍ୟ କୁହାଯାଏ।
ଆଚ୍ଛା। ହଁ ହଁ ହଁ! ଭାଇ ଦେଓମାଳୀ ବିଷୟରେ ଜାଣିଚି।
ଆଉ ଆମର ଯେମ୍ତି ରହିଲା ଗୋପାଳପୁରୁ ସମୁଦ୍ର। ଯେ--ଜାଣିଛନ୍ତି କିଛି? ହ
ଗୋପାଳପୁର୍ ରେ ତ ବାଲିଯାତ୍ରା ହୁଏ। ବାଲିଯାତ୍ରା ହୁଏ, ଗୋପାଳପୁରୁ ପ୍ରସିଦ୍ଧ।
ହୁଁ! ଗଞ୍ଜାମ ଜିଲ୍ଲାରେ ତ ଏଇଟା ହୁଏ ନା?
ହଁ! ଠିକ୍ ଠିକ୍ କହିଲ ଭାଇ।
ଯେମ୍ତି ଆମର, ଗୋପାଳପୁର୍ ରେ ଯେମ୍ତି ଆଉ ଗୋପାଳପୁରୁ ବନ୍ଦର ଟା ଜାଣିଛନ୍ତି? ଆମର ବ୍ରିଟିଶ୍ ସମୟରେ ଏକ ବଡ଼ ବନ୍ଦର୍ ଥିଲା। ବ୍ରିଟିଶ୍ ମାନଙ୍କ----କୁଅନ୍ତି ମୁଁ ଶୁଣିଚି ବ୍ରିଟିଶ୍ ଅମଳରେ ବହୁତ୍ ବଡ ଇଏ ଥିଲା। ମାନେ
ହଁ! ତାଙ୍କେ ଭୋଟ୍ ଦ୍ଵାରା ପୋଟ୍ ଦ୍ଵାରା ତାଙ୍କେ ସାମ୍ମା
ହଉ ଠିକ୍ ଅଛି, ଆପଣ ହେଆଡେ ତ କଥା ହେଇକି ବହୁତ୍ ଭଲ୍ ଲାଗିଲା। ପରେ କେବେ ଆପଣଙ୍କୁ କିଛି କାରିଆ ମାଧ୍ୟମରେ ଆମେ କଥା ହେଇପାରୁଚେ, ଟିକେ ଭଲ୍ ଲାଗୁଛି।
ଠିକ୍ ଠିକ୍ କହିଲ ଭାଇ ଠିକ୍ କହିଲେ। ତମର ଜ୍ଞାନ କୁ ଜାଣିକିରି, ମୁଁ ବହୁତୁ ଅତ୍ୟନ୍ତ ପ୍ରସନ୍ନ ହେଲି।
ଆଜ୍ଞା, ହଉ ଠିକି ଅଛି।